କଣ କରୁଚନ୍ତି?
ଏ ଖାଇବି ବୋଲି ଯାଉଥିଲି ଆଉ।
ଏତେ ଜଲଦି ଖାଇବା ପିଆ ହେଇଗଲାଣି?
ହଁ ଖାଇଲେଣି ସବୁ ଆଉ କଣ କରିବି ଘରେ ତ ଅଛୁ ତ ଏଇଥିପାଇଁ ଜଲଦି ଖାଇଦବୁ ଆଉ।
ବର୍ଷା ପାାଗ ତ ସେଥିପାଇଁ ଜଲଦି
ହଁ ଜଲଦି ଖାଇ ଦେଇକି ଶୋଇପଡିଭ କଣ କରିବା ଆଉ କିଛି କାମ ତ ନାହିଁ। ଖାଇ ଦେଇକି ଶୋଇ ପଡିବା କଥା।
ସମସ୍ତେ ଖାଇଦେବେ ନା?
ହଁ ସମସ୍ତେ ଖାଇଲେଣି। ମୁଁ ଖାଇବି ଖାଲି ଆଉ କଥା ହେଇକି ଯିବି ଖାଇଲେ ଖାଇବି ଆଉ।
ଓ ହୋଉ। ଆଉ ଆପଣ ରୋଷେଇ ଚା କରିବା ଜାଣିଚନ୍ତି।
ହଁ ଏମିତି ଟିକେ ଟିକେ
କଣ କଣ ଶିଖିଛନ୍ତି ରୋଷେଇ?
ଏଇ ଭାତ, ଡାଲି, ଭଜା, ଚାହା ଏଇ ସବୁ।
ହଁ ସେଇଟା ତ ମେନେ ଆଉ ନା।
ହଁ ସେତିକି ତ ଆଉ ବେଶୀ କିଛି ଜାଣିନି।
ହଁ। ଆଉ ଆଉ ଚା ବନେଇବା ଜାଣିଛନ୍ତି ଭଲସେ ନା?
ହଁ।
ହଁ।
ନାଲି ଚା।
ନାଲି ଚା କ୍ଷୀର ଚା ନୁହଁ ଆ,। ଅଦା ଚା।
ହଁ।
ଆଉ ଯଦି ବାହାଘର କରିଦେବେ କଣ କରିବେ ଆପଣ? ହଁ ଏବେ ପଢିବେ ଆପଣ ନା?
ହଁ ପ୍ଲସ ଥ୍ରୀ କମ୍ପ୍ଲିଟ୍ ହେଇନି ନା।
ଓହୋ, ତାପରେ କଣ କରିବେ ଆଗକୁ?
ଦେଖିବା କଣ ମାନେ ଭଲ ରେଜଲ୍ଟ ହେଲେ ଦେଖିବା କଣ କରିବା।
ଆ, ପ୍ଲସ୍ ଥ୍ରୀ କରିବେ ନା?
ହଁ ସେଇଟା ଭଲ ମାନେ ଭଲ ପରୀକ୍ଷାରେ ଭଲ ହେଲେ ତାପରେ ଆଗକୁ କଣ ଭାବିବା। କଣ ପଢାପଢି କରିବେ କି ମାନେ ଚାକିର ପାଇଁ କଣ ଆପ୍ଲାଏ କରିବେ?
ହଁ। ଆଉ ଆପଣଙ୍କ ଭାଇ ଭଉଣୀ ସବୁ
ସବୁ ଅଛନ୍ତି ଅ, ଆଜି ତ ପ୍ରାୟ କେହି ଯାଇନାହାନ୍ତି ସ୍କୁଲ୍ କାହିଁକି ନା ଅଁ, ବର୍ଷା ହଉଛି ନା।
ହଁ, ହଁ ତେ ଭାଇ ଭଉଣୀ ସ୍କୁଲ୍ ରେ ପଢୁଚନ୍ତି ନା? ମାନେ ହଁ
ତ ଯାଇନାହାନ୍ତି ବର୍ଷା ପାଇଁ ଆଉ ଆଜି ଜୋରେ ବର୍ଷ ଷା ହଉଛି ନା ମାନେ କମୁନି ଏବେ ଟିକେ ବନ୍ଦ ଅଛି କିନ୍ତୁ
ହଁ।
ପୁରା ରାତି ସାରା ଚାଲିଥିଲା, କାଲି ବି ସେମିତି ଚା ବ ହଉଥିଲା, ଆଜି ତ ସକାଳୁ ଟୋଟାଲ ଛାଡିନି।
ଏଠି ସକାଳେ ପୁରା ପାଗ ଖୋଲା ଥିଲା।
ହଁ, ହଁ।
ଏବେ ତ ବର୍ଷା ବହୁତ ବର୍ଷା ହେଲା ତାପରେ ଏବେ ଟିକେ ଟିକେ ଖାଲି ଝିପ୍ ପି ଝିପିରି ହଉଛି ଆଉ। ବର୍ଷା ତ ଏମିତି ଲଗେଇକି ରଖିବ ଛାଡିବନି ଆଜି। ରୋଷେଇ ସରିଲାଣି।
କ'ଣ ରୋଷେଇ ଆଜି କରିଛନ୍ତି?
ଆମର ଆଜି ଅରୁଆ ଭାତ ଆଉ ଚିକେନ ଆଳୁ ତରକାରୀ ଆଉ। ଆମ୍ବ ଅଛି ଖାଇବେ ଆଉ।
ହଁ, ଏଇଟା ତ ଆମ୍ବ ସିଜିନ ଆଉ। ଆଉ ମାନେ ଖାଇ ଖାଇବା ପିଇବା ଆରମ୍ଭ ହେଲାଣି ନା ହେଇନି?
ନା, ନା, ଖାଇବା ଆମେ ଦି ଜଣ ଖାଇବୁ ବୋଉଙ୍କର ମୋର। ଆଉ ପୁଅ ତ ସ୍କୁଲ ଯାଇଛି ଆସିଲେ ସିଏ ଖାଇବ ଆଉ।
ପୁଅ ଆପଣଙ୍କ କେତେ ବଡ?
ପୁଅ ମୋର ଆଠ ବର୍ଷର।
ଓହୋଃ! ଆଠ ବର୍ଷର, ଆଛା କୋଉ କ୍ଲାସ୍ ପଢ଼ୁଛନ୍ତି?
ପଢୁଛି ଥ୍ରୀ କ୍ଲାସ ରେ, ତୃତୀୟ ପଢୁଛି ସିଏ ଆଉ।
ହଁ, ହଁ, ହଁ।
ସ୍କୁଲ ଟା ପଳେଇଲା ବର୍ଷା ଏବେ ବି ଜୋର ହଉଛି। ଆସିବା ପାଇଁ ଟିକେ ଅସୁବିଧା।
ହଁ, ସେଇଟା ତ ବର୍ଷା ପାଇଁ ଆସିବା ପାଇଁ ଅସୁବିଧା ସେଇଥିପାଇଁ ଟିକେ ହଁ, ମାନେ କାଦୁଅ ଫାଦୁଅ ଦୁନିଆ ତାପରେ ତ ଲା ଯେହେତୁ ପୁରା ଲାଗି ରହିଛି ବର୍ଷା ଟା
ହଁ।
ବାହାର ଟା ପୁରା ଓଦା ଓଦା ପୁରା କାଦୁଅ ଫାଦୁଅ।
ବାହାର ଓଦା ଆଉ ସିଏ ବର୍ଷା ଦିନ
କୋଉଥିରେ ଯାଉଛନ୍ତି?
ସିଏ ମୁଁ ନେଇକି ତାକୁ ଛାଡିଦିଏ ଗ ଗଲାବେଳେ। ଆଉ ସ୍କୁଲ ଟା ପାଖରେ ତିନ ଦି ତିନି କିଲୋମିଟର ହବ।
ହଁ, ହଁ।
ତାକୁ ମୁଁ ଛାଡିଦିଏ ଏଠି ଆମ ଘର ପାଖରେ ଅଛନ୍ତି ଜଣେ ଦାଦା। ଯାଇକି ତାଙ୍କର ପଢୁଛନ୍ତି ପିଲା ତ ଯାଇକି ନେଇ ଆସନ୍ତି ଆଜି ଯିବନି କହୁଥିଲା ଆଉ ତ ଛାଡିଦେଲି ତାକୁ ଆଉ। ଆଉ ଆସିଲେ ଆମେ ଖାଇଦଉ ସିଏ ଆସିଲେ ତାକୁ ବି ଖୋଇବାକୁ ପଡିବ ନା ସାଢେ ସାଢେ ଦିଟା।
ସାଢେ ଦିଟାରେ ଛୁଟି, ମାନେ କେତେଟା ରୁ ସାଢେ ଦିଟା?
ନଅଟା ରୁ ନୁହଁ ଦଶଟା। ଦଶଟା ରୁ ସାଢେ ଦିଟା, ହଁ।
କୋଉ ସ୍କୁଲ
ଅରବିନ୍ଦ ଅରବିନ୍ଦ ସ୍କୁ
ଅରବିନ୍ଦ ଓହୋଃ, ତାଙ୍କ ଦିଟା ଯାଏ ଛୁଟି ନା। ଚାରିଟା ଯାଏଁ ହଉନି।
ଚାରିଟା ନୁହଁ ଦିଟା ଯାଙ୍କ ସାଢେ ଦିଟାରେ ସ୍କୁଲ ଟା ଛୁଟି ହେଇଯାଉଛି ଆଉ ଯିଏ ମଝିରେ ଯାଇକି ଦି ଟାରୁ ନେଇ ଆସୁଛନ୍ତି ପିଲାଙ୍କୁ।
ହଁ, ହଁ।
ଓ ସାଢ଼େ ଦିଟାରେ ଛୁଟି।
ଭଲ ଅଛି ହୁଁ। ଯାଇକି ଦେଖିବେ ବର୍ଷା ହେଲେ ଛତା ନେଇକି ଯାଇକି ନେଇଆସିବେ ନହେଲେ ଆଉ କଣ।
ବର୍ଷା ନେଇକି ମୁଁ ଯାଇହବ ଏଇ ବର୍ଷା ହେଲେ ମୁଁ ମୋର ଟିକେ ଗୋଡ ଫାକ୍ଚର ହେଇଯାଇଛି। ଏବେ ଟିକେ ମୋର ଗୋଡ ଆମ ଏଇ ପିନ୍ଢାରୁ ଟିକେ ଟିକେ ଫୋନ୍ ମୋ ବୋଉଙ୍କର ଫୋନ୍ ଆସିଲା ମୁଁ ଟିକେ ପଳେଇଲି ଫୋନ୍ ନେଇକି ବାହାରକୁ ଛାନିଆରେ ଟିକେ ପଳେଇଲି ଗୋଡ ଟା ଖସି ଖସିଗଲା ଆଉ ରାତିରେ ଗୋଡ। ଖସିଗଲା ପୁରା ହେଇଗଲାଣି ମା ଏବେ ନୁହଁ ମାସେ ହେଇଗଲାଣି। ଓ ପ ହଁ ପ
ଆଉ ଆପଣଙ୍କ ଏଇଟା ମାନେ ଶାଶୁଘର ଟା କୋଉଠି ଭଦ୍ରକ?
ହେଇଥିଲା ଗୋଡ।
ହ୍ୟାଲୋ-
କପଡ଼ା-
ବାପଘର କେନ୍ଦ୍ରାପଡା।
ହଁ ବାପଘର ସେଇ ପାଖାପାଖି ଆଉ। କେନ୍ଦ୍ରାପଡାର ପାଖାପାଖି ବାପଘର ହ ଦିଇ ତିନି କିଲୋମିଟର ହବ।
ଆପଣଙ୍କର ସେଠି ଇଂଲିଶ ମାଛ ବହୁତ ହଉଥିବ ଭଦ୍ରକ ରେ ନା।
ଉ ଭଦ୍ରକ ନୁହଁ କେନ୍ଦ୍ରାପଡା ନା। ଆମ ଘର କେ କେନ୍ଦ୍ରାପଡା।
ଓହୋ ମୁ କହିଲି ଭଦ୍ରକ ଶାଶୁଘର ବୋଲି।
ନା ନା ସେ କେନ୍ଦ୍ରାପଡାରେ ବାପଘର ଶାଶୁଘର ବି ସେଇଠି।
ଓହୋ ସେଇଠି ଆପଣଙ୍କର କେନ୍ଦ୍ରାପଡା ତାହାଲେ ମୁଁ କହିଲି ଭଦ୍ରକ ବୋଲି।
ମୁଁ ଭଦ୍ରକ ମୁଁ କେବେ ଯାଇନି ଭଦ୍ରକ କଣ? କେବେ ମୁଁ ଯାଇନି।
ତ ମାନେ ପାଖରେ ଆପଣକଂ ବାପଘର ଶାଶୁଘର କେତେ ବାଟ ତାହେଲେ?
ଉ ଦି କିଲୋମିଟର ପାଖାପାଖି ହବ ଆଉ।
ଗ ମ ଆଉ ତମ ବାପଘରେ ସବୁ ଭାଇ ଭଉଣୀ
ବାପଘରେ ଦି ଭାଇ ଅଛନ୍ତି ଭଉଣୀ ମୁଁ ଗୋଟିଏ।
ଆଉ ଦି ଭାଇ ଖାଲି ଆପଣ ଗୋଟେ ଭଉଣୀ ନା ଯା ଭଲ ଭାଇ ମାନେ ସାନ ନା ବଡ?
ନା ନା ଭାଇ ଦି ଜଣ ବଡ ମୁଁ ସାନ।
ତାହେଲେ ସମସ୍ତଙ୍କ ବାହାଘର ସରିଯାଇଥିବ।
ନା ନା ଭାଇ ବଡ ଭାଇଙ୍କର ବାହାଘର ସରି ଯାଇଛି। ଆଉ ମଝିଆ ଭାଇ ଅଛନ୍ତି ମୋର ବାହାଘର ହେଇଗଲା ଆଉ।
ହଁ।
ମଝିଆ ଭାଇ ଏତେବେଳେ ଯାଙ୍କେ ବି ବାହାଘର ହେଇନି।
ଓ କେନ୍ଦ୍ରାପଡାରେ ଆପଣଙ୍କର ମାନେ କୋଉ ଜାଗା କେନ୍ଦ୍ରାପଡାର? ଆପଣକଂ ସେଠି କେନ୍ଦ୍ରାପଡରେ ଗୋଟେ କଣ ମିଠା ବହୁତ ବଢିଆ ମିଳେ।
ଗ ମିଠା କେ ରସାବଳି କି ରସାବଳି ହଁ କେନ୍ଦ୍ରାପଟେ ଆମର ଯୋଉ ବଲଦେବୀ ଠାକୁର ଅଛନ୍ତି।
ହଁ ବଲଦେବ ଜୀଉ ଙ୍କର ହଁ ତାଙ୍କ ପାଖରେ ଏଇଟା ତ ପ୍ରସାଦ ବି ହୁଏ ନା।
ହଁ ହଁ ଆମ ରସାବଳି ଭଲ କେନ୍ଦ୍ରାପଡାରେ।
ଘରକୁ ଆସୁଚି ନା ନାଇଁ।
ହଁ ଘରକୁ ଆସେ ରସାବଳି ଟା ଭଲ। ହଁ। ଆଗେ କଣ ଭଲ ଥିଲା ରସାବଳି ଟା କଣ ବଡ ବଡ ସାଇଜ କରୁଥିଲେ। ଟିକେ ମୋଟା ମୋଟା ଥିଲା ଏବେ ପୁରା ପତଳା ସାଇଜ ମାନେ ପୁରା ଛୋଟ ଛୋଟ।
ସମସ୍ତେ ତ ଠକିଲେ ଆଉ ମାନେ ସମୟ ଅନୁସାରେ ସମସ୍ତେ ଠକିଲେ।
ହଁ ହଁ।
ଦ ଦାମ ବଢେଇ ଦେବେ କିନ୍ତୁ ଜିନିଷ ଛୋଟ କରିଦେବେ। ଓ ଏମତି କରଦେବେ ସବୁ ଯୋଉଟା ଆମର ମିଠା ଯୋଉଟା ଆମର ପାଞ୍ଚଟଙ୍କା ଥିଲା ସେଇଟା ଏବେ ଦଶଟଙ୍କା।
ଦଶ ଟଙ୍କା ଫେରେ ଟିକେ ଟିକେ ଆଖିକୁ ଆଉ ଦେଖାଯାଉନି ସେ ମିଠା।
ସବୁ ଜିନଷ ସେମତି ହେଲାଣି।
ତ ସିଏ ବି କଣ କରିପାରିବେ ଇଆଡେ ଯେମିତି ସବୁ ଜିନିଷ
ଆମୁ ସବୁରତ ମାନେ ଡାଲି ଚାଉଳଠୁ ଆରମ୍ଭ କରି ଗ୍ୟାସ୍ ତମର ମୁଁ ପାଣି ଇଲେକଟ୍ରିଠୁ ସବୁ ଜିନିଷ ସବୁ ତ ବଢୁଛି ନେ ଉଁ ଗାଇ ଆମର ତେଲ ଆଦିକି ଆମ ସେଇ ଅନୁସାରେ ଜିନିଷ ଛୋ ଛୋଟ ହେଇ ହେଇ ଯିବ ଦାମ୍ ତାର ବଢି ବଢିଯିବ।
ହଁ ହଁ। ଏଇସବୁ ଆଉ ନା ନା ସା ସବୁ ଖାଇନାହାନ୍ତି ମୁଁ ଏଇ କଥା ହୋଉଚି ଗଲେ ଫେରେ ଆମେ ଦିଜଣ ଖାଇବୁ ଆଉ।
ଆଉ ସଖାଳେ କଣ ଖାଇଥିଲେ?
ସଖାଳେ ମୁଁ ଖାଇଥିଲି ସେଇନା ପରଟା ଚା।
ହଁ ଶାଶୁ ବି ସେୟା ଖାଇବେ।
ହଁ ସିଏ ଖାଇଥିଲେ ମ୍ୟାଗି ପୁଅ ଆଉ ଆମ ଶାଶୁ ଦି ଜଣଙ୍କୁ ମ୍ୟାଗି କରିକି ଦେଇଥିଲି ଖାଇଥିଲେ। ସେ ଖାଇକି ସ୍କୁଲ ଗଲା ଆଉ ଶାଶୁ ଆମର ଖାଇକି ରହିଲେ ଘରେ ଆଉ।
ହ ଆଉ ସ୍ଵାମୀ ସ୍ଵାମୀ କୋଉଠି ରୁହନ୍ତି?
ମୁଁ ଭୁବନେଶ୍ଵରେ।
ଆ ଆସନ୍ତି କେବେ କେବେ ପୁଣି।
ହଁ ଆସନ୍ତି ଶନିବାର ଦିନ ଆସନ୍ତି।
ଆଉ ପୁଣି ପୁଣି ସୋମବାର ପଳାନ୍ତି।
ସୋମବାର ସକାଳୁ ପଳାନ୍ତି ଭୋର ଭୋରୁ ପଳାନ୍ତି ଦୋକାନ ଖୋଲିବେ ନା ସେଠି ଯାଇଁକି।
ହଁ ହଁ ପୁଣି ତାହାଲେ ତ କାଲି ଆସିବେ ନା?
ହଁ ହଁ କାଲି ଆସିବେ ସବୁବେଳେ ଆସନ୍ତିନି କିନ୍ତୁ ହଁ ହଁ ତେ ଦିଇ ହାତ ଛାଡିକି ଆସନ୍
ଓହୋ ଆଚ୍ଛା ଆଚ୍ଛା ଦଶ ପନ୍ଦର ଦିନରେ ଥରେ ଆସନ୍ତି ତାହେଲେ। କାମ ଦୋକାନ ଅଛି ନା କାମରେ ବସିଥିବେ ଆଉ।
ହଁ ହଁ।
ଆରେ ଆ ଏବେ ତ ଉଁ ଖାଇ ଉଁ ଆପଣଙ୍କୁ ଖାଇ ପିଇ ସାରଲା ପରେ ପରେ ପୁଅ ବି ଆସିଯିବ।
ଖାଇ ପିଇ ସାରଲେ ସିଏ ପଳେଇ ଆସିବ ନା ଖାଇବାକୁ ତାକୁ ଗୋଟେ ଘଣ୍ଟା ଲାଗିବ ଖୁଆଇବା ପାଇଁ।
ଖାଇବା ପାଇଁ?
ଖାଇବା ପାଇଁ ଗୋଟିଏ ଘଣ୍ଟା ଫୋନ ଦିଆଯିବ ଫୋନ ଦେଖିବ ବି ଗୋଟିଏ ମୁହାଁ ଭାତ ନବ ଜାଇଁକି ସିଏ ସେଠି ନାଚିବ। ଫେରେ ଆଉ ଗୋଟେ ମୁହଁ ନୋଉ ସେଠି ନାଚିବ।
ଫୋନ ଦେଖି ଦେଖି ଖାଇବେ।
ହଁ। ବୋହୁତ ହଇରାଣ କରୁଚି ଖାଇବା ପାଇଁ ହଇରାଣ କରୁଚି। ଆଉ ହଁ ହାଲୋ। ଶୁଭୁଚି କଥା
ହଁ ହଁ ହଁ ଶୁବୁଚି ହୋଉ ମୁଁ ର ରଖୁଚି ଯାଉଚି ଖାଇବି ଡାକିଲେଣି ଘରେ ପଛରେ କଥା ହେବିି ଆଉ।
ହଁ ଆପଣଙ୍କ ଘରେ ଡାକିଲେଣି ଖାଇବାକୁ।
ହଁ କେ ଅପେକ୍ଷା କରିକି ରହିଛନ୍ତି ମୁଁ ଖାଲି କଥା ହୋଉଥୁଲି ତ ମୁଁ କହିଲି ହୋଉ ମୁଁ କଥା ହେଇସାରେ ଖାଇବି।
ଆଜି ଆପଣଙ୍କର କଙ୍କଡା ଝୋଳ ହେଇଚି।
କଙ୍କଡା ହଁ ହଁ ସେ ସମୟ ବି ହେଲାଣି ସାଢେ ଗୋଟେ ପାଖାପାଖି ହେଲାଣି।
ହୁଁ ହଁ ଗଣୁ କଙ୍କଡା କଣ ଖାଲି ଭିତର ଖାଆନ୍ତି ନା କଙ୍ଗଡାର ଗୋଡ ବି ଖାଆନ୍ତି ଚୋବେଇକି?
ନା ବଡ କଙ୍କଡା ଆସିଛି ନା ଯୋଉ ଚିଲିକା କଙ୍କଡା ଟାଇପ ର ବଡ ଗୋଡ ମୋଟା ମୋଟା ଗୋଡ ଅଛି।
ହଁ ସେ ଗୋଡ ଟା କଙ୍କଡାର ଯୋଉ ଗୋଡ ତା ଭିତର ଟା ସେ ମାନେ ଯୋଉ ଆମେ ଯୋଉ ମସଲା ର ତା କଷି ଦଉ। ତା ଭିତର ତା ଭିତରକୁ ବି ପଳେଇଯାଏ ମସଲାର ପାଣି।
ମଛାର ପାଣି ଯା ହାରି ତା ଖାଲି କଙ୍କଡା ର କଣଛି ଖାଲି ଖୋଳ ଗୁଡାକ ତ ଫୋପଡା ହବ ସବୁ ଖାଲି ରସ ଟିକେ ଖାଇବା ତା ଭିତରେ ଏତିକି ତା ଝୋଳ ଟା ଟିକେ ଭଲ ସ୍ଵାଦ ଲାଗେ।।
ତା ଝୋଳ ଟା ଭଲ ଲାଗେ। ତା ଗୋଡ ଯୋଉ ଥାଏ ଯୋଉ ମୋଟା ଗୋଡ ଥାଏ ନା ଗୋଟିଏ। ଆଉ ସବୁ ତ ଖୋପଡା ହେଇଯାଏ ତାକୁ ଗୋଡ ଫେରେ କେମିତି ଖାଅ ସେ ବହୁତ ଟାଣ ଥିବ।
ତାକୁ କାମୁଡିକି ଖାଇବାକୁ ପଡେ। ବେଳେ ବେଳେ ଟାକୁ ଖାଇଲା ବେଳକୁ କଳ ଗୁଡାକ ବି ବାଜିକି ଖଣ୍ଡିଆ ହେଇଯାଏ।
ଓ କାମୁଡିକି ଦାନ୍ତରେ ହଁ କାଟିକି ତାକୁ
ଆପଣ କେବେ ଖାଇନାହାନ୍ତି।
ହଁ ମୁଁ କଙ୍କଡା ଖାଇଛି ଯେ, କିନ୍ତୁ ଗୋଡ ଖାଇନି କେବେ ଆମ ଛ ନା ଗୋଡ ଟା ଅ ଛୋଟବେେଳେ ମାନେ ମୋ ଜେଜେ ମା ହରିକା ଯେତେବେଳେ ଥିଲେ ସିଏ ସେ ତେବେଳେ ଗୋଡ କ ପୋଡି ଦଉଥିଲେ ଚୁଲିରେ।
ଆଉ ପୋଡିକି ସେ ଛେଚିକି ଖାଇ ଦିଅନ୍ତି। ହଁ ସେମିତି ହଁ ଆମେ ବି ଖାଉଥିଲୁ ସେମ ତି ମାନେ ଛେଚି ଦିଅନ୍ତି, ସେଇଟା ସେ ଯୋଉ ଗାଡିଆ ପୋଖରୀରୁ ଆଣିକି ବି କଙ୍କଡା ଯୋଉ ଧରା ହୁଏ ଛୋଟ ସାଇଜ ର ତାକୁ ପାଳ ଦେଇକି ପୋଡିକି ବି ଖାଇଥାନ୍ତି ଛେଚିକି।
ହଁ ହଁ ହଁ। ପୋଡିକି ଛେଚିକି ଖାଇଦିଅନ୍ତି। ସେଇଟା ମୁଁ ଖାଇଛି ମୁଁ ସେଇଟା କହୁଥିଲେ ଗୋଡ ଟା କେମିତି ତରକାରୀରେ ତ ପକେଇଲେ କେମିତି ଖାଆନ୍ତି?
ହଁ ସେମିତି ସେଟା ମୋଟା ନା ତା ଭିତରେ ରସ ଥିବ, ଯ କାମୁଡିଦଲେ ସେଇଟା ହିଁ ବେଶୀ ଗୋଡ ଗୁଡାକ ହିଁ ଭଲ ଲାଗେ ଖାଇବା ପାଇଁ ତା ଭିତରେ ପୁରା ରସ ଭରି ରହିଥାଏ। ଭଲ ଲାଗେ। କିନ୍ତୁ ଖାଇ ଯିଏ ନ ଜାଣିବ ସେଟା କେଞ୍ଚି ବି ହେଇଯିବ ଚିରି ହେଇଯିବ